ନମସ୍କାର କେମିତି ଅଛନ୍ତି ଆପଣ?
ନମସ୍କାର ହଁ ଭଲ ଅଛି ସବୁ ସେଇ ପ୍ରଭୁଙ୍କ କୃପା। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସବୁ କୁଶଳ ମଙ୍ଗଳ ଚାଲିଛି।
ଆଚ୍ଛା ଆଚ୍ଛା ଆଚ୍ଛା ସେଇ ତ ଆଜ୍ଞା ଜଗନ୍ନାଥ ଚକା ନୟନ। ସବୁ ସମସ୍ତଙ୍କ ଉପରେ ଘଣ୍ଟ ଘୋଡେ଼ଇ ରଖିଛନ୍ତି। ତାଙ୍କ ଛଡ଼ା ଆଉ କିଏ ଅଛି ଆମ ଦୁନିଆରେ।
ହଁ ଠିକ୍ କଥା କହିଲେ ଆପଣ କେବେ ଯାଇଛନ୍ତି ପୁରୀ ଯାଇଛନ୍ତି କେବେ?
ପୁରୀ ଯିବାର ସୌଭାଗ୍ୟ ଆଜ୍ଞା ମୋତେ ବହୁତ୍ ମିଳିଛି ଆଉ ମୁଁ ନିଜକୁ ଧନ୍ୟ ମନେ କରୁଛି। କି ଶ୍ରୀ ଜଗନ୍ନାଥ ମହାପ୍ରଭୁ ମୋତେ ମାନେ ଡୋରି ଲଗାଇଛନ୍ତି। ତ ପାଖାପାଖି ମତେ ଯିବାର ବହୁତ୍ ଥର ସୁବିଧା ମିଳିଛି ସେଠାରେ ଯାଇ ନିଜକୁ ଧନ୍ୟ ମନେ କରି ମଧ୍ୟ ଶରଧା ବାଲି ହୋଉ ବଡ଼ ଦା ରହୁ ଆଉ ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ବସି ସେଇ ଜଗା କାଳିଆର ଅଭଡ଼ା ପ୍ରସାଦ ସେବନ ମଧ୍ୟ କରିଛି। ଖୁବ୍ ଭଲ ଲାଗୁଛି ଆଜ୍ଞା ଆଜ୍ଞା।
ବଡ଼ ଦାଣ୍ଡ ଉପରେ ବସିକି ଖାଇଛନ୍ତି ନା ଆମର ଆନନ୍ଦ ବଜାର ଭିତରେ ବସିକି ଖାଇ
ମନ୍ଦିର ପ୍ରାଙ୍ଗଣରେ ଆଜ୍ଞା ଆନନ୍ଦ ବଜାର ମନ୍ଦିର ପ୍ରାଙ୍ଗଣରେ ଆଜ୍ଞା। ବଡ଼ଦାଣ୍ଡ ମଧ୍ୟରେ ଆମେ ରହି ସେଇଠି ମିଠା ଗଜା ଓ ଭିନ୍ନ ଭିନ୍ନ ପ୍ରକାରର ଯେଉଁ ପ୍ରସାଦ ସେବନ ରହୁଛି। ସେଗୁଡ଼ା ମଧ୍ୟ ଆମେ କରିଛୁ।
ବଡ଼ଦାଣ୍ଡର କେବେ ଶୋଇଛନ୍ତି ଆପଣ?
ଆଜ୍ଞା ଆଜ୍ଞା। ବଡ ଦାଣ୍ଡ ର ଶୋଇବାର ହେଲେ ମଧ୍ୟ ମୌକା ମିଳିଛି ସାଙ୍ଗସାଥି ସାଥି ମେଳରେ ଯେତେବେଳେ ଆମେ ପ୍ରଥମଥରେ ଯାଇଥିଲୁ ଆଚ୍ଛା ଆଚ୍ଛା। ସାଙ୍ଗସାଥି ମେଳରେ ଯେତେବେଳେ ଆମେ ଯାଇଥିଲୁ ପ୍ରକୃତରେ ସେତେବେଳେ ଆମେ ଭାବିକି ଥିଲୁ, କି ଏଥର ବଡ଼ଦାଣ୍ଡ ଉପରେ ଶୋଇବୁ। କାରଣ ଶୀତ ଦିନ ସମୟ ଥିଲା ସେଇ ସମୟ ମ ରେ ଆମେ ଯାହା ଯେତିକି ସାମାନ ସବୁ ନେଇଥିଲୁ ସେଠାରେ ରଖି ଆମେ ସମସ୍ତେ ସାଙ୍ଗସାଥି ହେଇ ସେଠାରେ ଶୋଇଥିଲୁ। ପ୍ରକୃତରେ କଥା କହିବାକୁ ଗଲେ ଯେତେବେଳେ ଆମେ ବଡ଼ ଠାକୁରଙ୍କ ପାଖକୁ ଯାଇଛୁ, ସେ ବଡ଼ ଠାକୁର ଆଗରେ ତାଙ୍କ ସମ୍ମୁ ପାଖରେ ଆମେ ସବୁ ଭିକାରୀ। ଆମ ପାଖରେ ଆଉ କିଛି ମାନେ ଆମେ ମାନେ ତାଙ୍କ ଆଗରେ ସବୁ କିଛି ସମର୍ ସମର୍ପଣ କରିସାରିଛୁ ତ ଯେତେବେଳେ ତାଙ୍କ ତାଙ୍କ ଦୁଆରେ ମୁହଁରେ ଆମେ ଶୋଇଛୁ ସେତେବେଳେ ଲାଗେ ଯେ ଆମକୁ ଆଉ କିଛି ଡର ନାହିଁ। ଆଉ କିଛି ମଧ୍ୟ ଭୟ ନାହିଁ। ନିର୍ଭୟ ନିଡ଼ର ହୋଇକି ଆମେ ତାଙ୍କ ଦୁଆରେ ମୁ ମୁଖରେ ଶୋଇଛୁ ବଡ ବାବୁଙ୍କ ଦ୍ୱାରରେ ଶୋଇଲା ଭଳିଆ ଲାଗିଲା ମତେ। ମାନେ ବହୁତ ଖୁସି ଲାଗିଲା। ଗୋଟେ ଭକ୍ତ ଆଉ ଭଗବାନର ସମ୍ପର୍କ ମାନେ ସେଇ ଗୋଟେ ଜିନିଷଟା ରହିଛି। ଜିନିଷ ବହୁତ ଭଲ ଲାଗେ ଆଜ୍ଞା। ମାନେ ଯେତେବେଳେ ଯାଉଛୁ ସ ସମୁଦ୍ର କୂଳକୁ ମଧ୍ୟ ଯେତେବେଳେ ଯାଉଛୁ ଆମକୁ ବହୁତ ଖୁସି ଲାଗେ, ଗୋଟିଏ ଜିନିଷ ଯେତେବେଳେ ଦେଖୁ ତେବେ ମନଟା ଟିକିଏ ଦୁଃଖ ହେଇଯାଏ ଯେତେବେଳେ ସାଧାରଣ ଲୋକମାନେ ବୁଝି ପାରନ୍ତିନି। କି ପ୍ରକୃତରେ କେତେ ସୁନ୍ଦର ଏହି ଜାଗା। ତ ସେହି ଜାଗାକୁ ସୁନ୍ଦରତର ରଖିବା ପାଇଁ ଆମେ ସେଠାରେ ଆବର୍ଜନା ନ କରି ତାକୁ ସ୍ଵଚ୍ଛତା ଜିନିଷରେ ରଖନ୍ତୁ। କିନ୍ତୁ ବର୍ତ୍ତମାନ କିଛି ଲୋକ, ମୁଁ ଜାଣିପାରୁନି କଣ ସେମାନଙ୍କର ଚିନ୍ତାଧାରା ରହିଛି। ସେଠାରେ ଯାଇ କିଛି ମଧ୍ୟ ଆବର୍ଜନା ଫୋପାଡ଼ି ଦେଇ ପଳେଇ ଆସୁଛନ୍ତି ହେରି। ତାଙ୍କ ମନ ଭିତରେ ସେମାନେ କଣ ରଖିଛନ୍ତି ମୁଁ ଜାଣି ପାରୁନି ଏତେ ସୁନ୍ଦର ଜାଗା ଏତେ ସୁ ସୁଖମୟ ଜାଗା, ଏତେ ପବିତ୍ର ଜାଗା ଆଉ ସେଠାରେ ସେମାନେ ହାତ ଯୋଡୁଛନ୍ତି କିନ୍ତୁ ପୁଣି ସେଇ ହାତ ହାତରେ ସେଠାରେ ସେମାନେ ଆବର୍ଜନା ଗୁଡିକ ଫୋପାଡ଼ି ଦେଇକି ଆସୁଛନ୍ତି। ଯାହା ଦେଖିଲେ ମାନେ ବହୁତ ଖରାପ ଲାଗେ। ବହୁତ ଥର ମୁଁ ନିଜେ ଯାଇକି ମଧ୍ୟ କହିଛି ସେମାନଙ୍କୁ ବୁଝେଇକୁ ଚେଷ୍ଟା କରିଛି। କିନ୍ କିନ୍ତୁ ସତଚେଷ୍ଟା ମୋର ବର୍ତ୍ତମାନ ପର୍ଯ୍ୟନ୍ତ ବିଫଳ ରହିଛି। ଆପଣ କଣ କହିବାକୁ ଚାହିଁବେ, ଏମିତି ଜାଗାଗୁଡ଼ାରେ ଯେଉଁ ଯେଉଁ ଲୋକମାନେ ଆବର୍ଜନା କରନ୍ତି ସେମାନଙ୍କ ମାନେ କଣ ଆପଣ କି କଣ ଅନୁଭୂତି ରହିଛି?
ନାଇଁ ନିଶ୍ଚିନ୍ତ ଭାବେ ଆପଣ ଯେମିତି କହିଲେ ଯେ ଏଇ ଯୋଉ ଏତେ ସୁନ୍ଦର ଜାଗା ପବି ପବିଚ୍ର ଜାଗାକୁ ଏଇଭଳି ଭାବେ ଯୋଉ ଦୁର୍ବ୍ୟବହାର କଲା ଭଳିଆ ଯୋଉ କାମ କରୁଛନ୍ତି ଏବେ ଲୋକମାନେ ନିଶ୍ଚିନ୍ତ ଭାବେ ଏହା ଗୋଟେ ମାନେ ଦୁର୍ବ୍ୟବହାର ସହିତ କମ୍ କମ ନୁହଁ। କାରଣ ଆମେ ଯଦି ଯଦି ଦେଖିବା ଆମେ କଣ ଆମ ମାନେ କୋଉ ଡାକ୍ତର ଟା ଯିଏ ଆମକୁ ଭଲ କରାଏ। କିମ୍ବା ଆମର କୌଣସି ସମ୍ପର୍କୀୟ ହଉନ୍ତୁ କିମ୍ବା କାହା ଉପରେ ବି ହଉ ଆମେ କଣ ଛେପ ପକଉଛେ।
ଆଜ୍ଞା।
ପ ପକଉଛେ କି ଆମେ ଆପଣ କୁହନ୍ତୁ ତ! ତାହେଲେ ସେଇ କିମ୍ବା ଆବର୍ଜନା ପକଉଛେ। ତ ସେଇଭଳିଆ ଭାବେ ଆମେ ଯଦି ଭାବନ୍ତେ ଯେ ନାଇଁ ପ୍ରକୃତି ମାଟାକୁ ଆମେ କେମିତି ଏମିତି ମାନେ ବ୍ୟବହାର ଦୁର୍ବ୍ୟବହାର କେମିତି କରିପାରିବେ ଏଇଭଳିଆ ଯଦି ଚିନ୍ତାଧାରା ଆସିଯାଆନ୍ତା। ଲୋକମାନେ ନିଶ୍ଚିନ୍ତ ଭାବେ ପରିବର୍ତ୍ତନ ହେଇଯାଆନ୍ତେ କିନ୍ତୁ ସେଇ ଚିନ୍ତାଧାରା ଆସୁନି। ତେଣୁ ଆମେ ଆଉ କଣ କରିପାରିବା ନିହାତି ନିହାତି ଭାବେ ମୁଁ ବହୁତ ସ୍ଥାନରେ ଦେଖିଥାଉଛି। ଅ ଏବେ ଯୋଉ ପୁରୀ କଥା ଆପଣ କହିଲେ। ଅ ନୀଳାଦ୍ରି ସମୁଦ୍ର ବିଚ୍ ବୋଲି ଗୋଟେ ଅଛି, ସେଇଠି ସମୁଦ୍ର କୂଳ। ତ ସେଇ ଜାଗାଟାକୁ ସେମାନେ ବହୁତ୍ ପରିଷ୍କାର ଭାବେ ରଖିଛନ୍ତି, ଆଉ ବହୁତ୍ ସାରା ଆମର ସ୍ଵେଚ୍ଛାସେବୀ ସଂଗଠନର ବିଭିନ୍ନ ପ୍ରକାର କାର୍ଯ୍ୟ ଅ-ଅଁ ମାନେ ଆମର ଯୋଉ କର୍ମକର୍ତ୍ତା ଅଛନ୍ତି ପାଳି କରିକି ନେଇଛନ୍ତି ଯେ ଆଜି ଆମେ ସଫା କରିବୁ ଆଜି ଆମେ ପାଞ୍ଚ ଜଣ ସଫା କରିବୁ, ସେ ଗୋଟେ ବଢ଼ିଆ ମାନେ ଆର ସିଷ୍ଟମ୍ ରେ ଗୋଟେ ଚଲିଇଚନ୍ତି କାମଟିକୁ। ତ ମୁଁ ଯେତେବେଳେ ଦେଖେ ଖାଲି ସେଇମାନେ ହିଁ ଖାଲି ଯାଇକି ମାନେ ତଥାପି ସେଇ ସମୁଦ୍ରଟା କୂଳଟାରେ ବି ଲୋକମାନେ କଣ ନା କଣ ପକେଇଦ୍ ପଳୋଉନ୍ତି, ମୁଁ ବୁଝି ପାରୁନି କଣ କରୁବି ଆଉ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ସେଇଟାରେ ବିଭିନ୍ନ ପ୍ରକାର ଯଉ ପୁନ୍ନ ବ୍ୟବହାର ଯୋଗ୍ୟ ଜିନିଷ ଗୁଡା ମଧ୍ୟ ପୁରା ମାନେ ସେଇ ପୁନ୍ନ ବ୍ୟବହାର ଜିନିଷ। ରେ ଗଢା ମାନେ ଗଢା ବି ହେଇଛି ବହୁତ୍ ସାରା ଜିନିଷ। ଯେମିତି ଗୋଟେ କଙ୍କଡ଼ାଟେ ଗଡା ହେଇଛି କିମ୍ବା ଗୋଟେ ଦୋଳିଟା ଗଢା ହେଇଛି କିମ୍ବା ଯାହା ବି ଗୋଟେ ସୁନ୍ଦରୀୟ ଦେଖିବା ଜିନିଷ। ଆମର ଯେତିକି ପ୍ଲାଷ୍ଟିକ୍ ଆବର୍ଜନା ଥିବ ସେଇ ସବୁ ରୁ ସବୁ ଗଡା ହେଇଛି। କିମ୍ବା ଆମର ଚିରା ଟାୟାର ହେଇଥିବ ସେଇ ସବୁ ରୁ ଗଢ଼ା ହେଇଛି ମାନେ ସେଇ ସବୁ କରାହେଇଛି ଦେଖୁଛନ୍ତି ଲୋକ। ଫଟୋ ଉଠାଉଛନ୍ତି କିନ୍ତୁ ସେଇଟା ଆସିଲା ବେଳେ କଣ ନା କଣ ଗୋଟେ ପ୍ଲାଷ୍ଟିକ୍ ବୋଟଲ୍ ଟିକେ ପକେଇ ଦେଇକି ପଳେଇ ଆସୁଛନ୍ତି। ମୁଁ ନିଜ ଆଖି ଆଗରେ ଦେଖିଛି।
ନିଶ୍ଚୟ ଭାବରେ ଯେତେବେଳେ ଆପଣ ଏହି ଜିନିଷ ଗୁଡ଼ା ଏତେ ସୁନ୍ଦର ଭାବରେ ଆପଣ କହିଲେ କି ପ୍ରକୃତରେ ଯୋଉଁ ଆବର୍ଜନାର ସଦୁପଯୋଗ ହେଇଛି ସେଠାରେ ପ୍ରକୃତରେ ଆମେ କିପରି ଭାବରେ ସେହି ଆବର୍ଜନା ଗୁଡିକର ମାନେ ସଦ୍ ଉପଯୋଗ କରିପାରିବା ତାହା ଗୋଟ୍ ଗୋଟେ ମାନେ ଜଳତ୍ବନ୍ତ ଉଦାହରଣ ପରିପ୍ରକାଶ କରିଛନ୍ତି ପୁରୀବାସୀମାନେ। ଅନ୍ୟ ଯେତେ ପ୍ରକ ପ୍ରକାରର ଲୋକ ସେଠାରେ ବୁଲି ଆସୁଛନ୍ତି ଭ୍ରମଣ ପାଇଁ ଆସୁଛନ୍ତି ଭ୍ରମଣକାରୀମାନେ ସେଠାରୁ ସେମାନେ କିଛି ମଧ୍ୟ ଶିକ୍ଷା ପ୍ରାପ୍ ତ କରିବେ ବୋଲି। କିନ୍ତୁ ଯେତେବେଳେ ଆପଣ କହିଲେ ନୀଳାଦ୍ରି ସମୁଦ୍ର କୂଳ ବିଷୟରେ କହିଲେ। ମତେ ସେଠାକୁ ଯିବାକୁ ମଧ୍ୟ ସୌଭାଗ୍ୟ ମିଳିଛି, ଆଉ ମୁଁ ନିଶ୍ଚୟ କହିବି ସେଇ ସମୁଦ୍ର କୂଳଟି। ମାନେ ସ୍ଵଚ୍ଛତା ତଥା ପବିତ୍ର ମ-ମାନେ ରହି
ଆଉ ଆପଣ ଜାଣିକି ବହୁତ୍ ଖୁସି ହେବେ ଯେ ସେଇ ନୀଳାଦ୍ରି। ସମୁଦ୍ର କୂଳ ପାଖରେ ହିଁ ଯୋଉ କୂଳଟା ଅଛି ମାନେ କେବଳ ସେଇ ସେଇ ସ୍ଥାନ ହିଁ ନୁହଁ। ସମୁଦ୍ର ସମୁଦ୍ର କୂଳକୁ ମାନେ ଆମେ ପୁରୀର ଯେତିକି ସମୁଦ୍ର କୂଳ ହିଁ ଅଛି। ଯେତିକି ମାନେ ପୁରୀ ଆମର ଜିଲ୍ଲାର ଯାହା ଅଛି ଯାହା ଯେତିକି ସମୁଦ୍ର କୂଳ। ସମଗ୍ର ସମୁଦ୍ର କୂଳକୁ। ଆମର ବ୍ଲୁ ଫ୍ଲାଗ୍ ବିଚ୍ ଭାବେ ମାନେ ନାମିତ କରାହେଇଛି। ଆଉ ଏଇଟା ସେଇ ସମୁଦ୍ର କୂଳକୁ ଦିଆ ହେଇଯାଏ। ଯାହାର ସମୁଦ୍ର କୂଳ ବହୁତ୍ ପରିମାଣରେ। କଣ ସ୍ଵଚ୍ଛତା ଥାଏ। ଏବଂ ଆବର୍ଜନା ବେଶୀ କିଛି ନଥାଏ, ଯେମିତି କି ପ୍ଲାଷ୍ଟିକ ଆବର୍ଜନା ହଉ କିମ୍ବା। ଇଏ ଗୋଟେ ମାନେ ବହୁତ୍ ଅନ୍ତର୍ଜାତୀୟ ଗୋଟେ ଅନୁଷ୍ଠାନ ଅଛି ସିଏ ଏହି ନାମ ପ୍ରଦାନ କରୁଛି। ଆ ପ୍ରତି ଦଶ ବର୍ଷରେ ଥରେ ଏଇ ଏଇ ସ୍ଥାନଟି ପୁଣି ଥରେ।
ଜିନିଷ ଯାଡା ଆମେ ଶୁଣୁଚି ତାହା ପ୍ରକୃତିରେ ଗୋଟେ ଗୌରବାନ୍ୱିତ ବିଷୟ ରହିଛି ସମ୍ ସମ୍ପୂର୍ଣ ଓଶାବାସୀ ନେଇ ସମ୍ପୂର୍ଣ ଭାର ଅନ୍ତବାସୀ ଜାତୀୟ ସ୍ତରରେ ଯେତେବେଳେ ଏହି ସମୁଦ୍ର ବେଳାଭୂମି ଗୁଡ଼ିକର ନାଁ ଆସୁଛି, ଅନ୍ତ ଅନ୍ତର୍ଜାତୀୟ। ଅ ସ୍ତର ମାଧ୍ୟମରେ ସେତେବେଳେ ସମ୍ପୂର୍ଣ ଭାବେରେ ଏହା ପ୍ରକୃତରେ ଓଡିଶା ବାସୀ ମାନଙ୍କ ପାଇଁ ଗୌରବର କଥା ତ ମତେ ଲାଗେ ଯେତେବେଳେ ପ୍ରକୃତ ମାନେ ଓଡ଼ିଆବାସୀ ମାନେ ଏହି ଜିନିଷକୁ ବୁଝିବେ ପ୍ରକୃତରେ ସ୍ଵଛ ତା ସଭ୍ୟତା ଯୋଗୁ ଆଜି କେତେ ବଡ ନାଁ ରଖି ଯେମତି ଓଡ଼ିଶା ବାସୀମାନେ ଓଡିଶ ଓଡିଶାର ନାଁ ରଖିଚନ୍ତି ଆଉ ଏଭଳି କେତେଟି ଲୋକ ଯାହାଙ୍କର ସ ସ୍ଵଚ୍ଛ ଚେଷ୍ଟା ଯୋଗୁ ଆଜି ଏପରି ଭାବରେ ମାନେ ବହୁତ ଗୁଡା ଜାଗା ରହିଚି ବହୁତ ଗୁଡା ସ୍ଥାନ ରହିଛି ଯାହା ପ୍ରକୃତରେ ସ୍ୱଚ୍ଛ ତା ଆଉ ସଭ୍ୟତାରେ ଆ ଏକ ନମ୍ବରରେ ସ୍ ସ୍ଥାନରେ ଅଧିକୃତ ହେଇପାରୁଛନ୍ତି ତା ଛଡ଼ା ମୁଁ ମଧ୍ୟ ଏୟା କହିବି। କି ମାନେ ଆମର ଯେତକି ସବୁ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଏହି ସ୍ୱଚ୍ଛ ତା ସଭ୍ୟତା ଇ ଧର୍ମ ପ୍ରତିଷ୍ଠା ଏହିସବୁ ଜିନିଷ ଉପରେ ମଧ୍ୟ। ବହୁତ ଜିନିଷ ମାନେ ଶିକ୍ଷା କରାଯାଏ ଲୋକଙ୍କୁ ବୁଝାଯାଏ। ଛୋଟ ଛୋଟ ପିଲାଙ୍କୁ କାରଣ ସେମାନେ ଜାଣିଛନ୍ତି ଆଜିର ଯୁବା ହଉଛନ୍ତି କାଲିର ଭବିଷ ତ ଯେତେବେଳେ ଆମେ ଏହି ଯୁବପିଢ଼ିମାନଙ୍କୁ ଆମେ କିଛି ମଧ୍ୟ ଶିକ୍ଷା ପ୍ରଦାନ କରିବା ଏହି ବିଷୟ ଉପରେ। କି କିପରି ଭାବରେ ଆମ ସମାଜକୁ ସଫାସୁତୁରା ରଖିବା ଆମ ସମାଜରେ ଆବର୍ତ ଚଣା ଅଳିଆ ଏଗୁଡ଼ା ନ ଫୋପାଡ଼ି ଆମେ ପ୍ରକୃତ ଭାବରେ ତା କୁ କିପରି ଭାବରେ ତାର ମାନେ ଦାହ୍ୟ କରିବା, ଯେତେବେଳେ ଆମେ ଏହି ଜିନିଷକୁ ଶିଖିଦବା ସେ ସେତେବେଳେ ଯାଇ ଆମେ ଗୋଟେ ଉତ୍ତମ ସମାଜ ରୂପେ ସଂଗଠିତ ହୋଇ ଖ ଛିଡ଼ା ହେଇପାରିବା। ଆଉ ତା ପାଇଁ ପ୍ରକୃତରେ ଆମ ଯୁବପିଢ଼ି ଏହି ଜିନିଷକୁ କୋଣ ଅନୁକୋଣରେ ଆକୁ ବୁଝିବା ଦରକାର। ଆଉ ଏହାର ସମ୍ ସନମ୍ମାନ ତଥା ସମର୍ଥନ କରିବା ଦର କାର କାରଣ ଏହି ଜିନିଷ ଯେତେବେଳେ ଆଗକୁ ଯାଇ କାର୍ଯ୍ୟରତ ହବ। ତେବେ ଯାଇ ଆଗାମୀ ଆସୁଥିବା ଭବିଷ୍ୟତ ସୁ ଖୁର ସୁମଧୁର ହୋଇଉଠିବ ଆଉ ପ୍ରକୃତରେ ଯେପରି କହିଲି ପୁରୀ କଥା ଆପଣ ସେଠାରେ ମାନେ ଓଡ଼ିଶାରେ ଆହୁରି ମଧ୍ୟ ବହୁତ ଜାଗା ରହିଚି ଯେପରିକି ଆମର ମାନେ ସମ୍ପୂର୍ଣ୍ଣ ଏସିଆ ମହାଦେଶରେ ମାନେ ସବୁଠାରୁ ବଡ଼ ଲୁଣି ଜଳ ହ୍ରଦ। ଭାବରେ ନା ପରିଚିତ ଚିଲିକା ହ୍ରଦ ବିଷୟରେ ଚିଲିକା ହ୍ରଦ ମଧ୍ୟ ଯେତେବେଳେ ଦେଖିବା କୁ ଦେଶ ବିଦେଶରୁ ଲୋକ ଆସନ୍ତି କି ସୁନ୍ଦର ମାନେ ସେ ଚିଲିକାର ପାଣି। ତଥା ସୂର୍ଯ୍ୟାସ୍ତ ଆଉ ସୂର୍ଯ୍ୟ ଉଦୟ ସମୟରେ ଯେତେବେଳେ ଆପ ଆପଣ ଦେଖୁଚନ୍ତି ପ୍ରକୃତିର ଏତେ ସୁନ୍ଦର ମାନେ ପଟ୍ଟଚିତ୍ରକୁ ଆପଣ ବୁଝିପାରିବେ କି ସୁନ୍ଦର ଦେଖାଯାଉଚି କବି ମଧ୍ୟ ନିଜକୁ ରଖିପାରୁନାହାନ୍ତି। ତା ବିଷୟରେ କବିତା ଲେଖିବା ପାଇଁ ତ ଏପରି ବହୁତ ଜାଗା ରହିଚି ଯେମିତିକି ଓଡ଼ିଶାର କାସ ରି ଭାବରେ ପରିଚିତ ଦାରିଙ୍ଗବାଡ଼ି ଆଁ ଜାଗାଟି ଦାରିଙ୍ଗବାଡଡି ଏ ସୁନ୍ଦର ପ୍ରକୃତିର ସବୁଜିବା କୋଳରେ ଅବସ୍ଥିତ ରହିଛି ନିଶ୍ଚୟ ମାତ୍ରାରେ ମୁଁ କହିବାକୁ ଚାହିଁବି ସେହି ଜାଗାଟି ମଧ୍ୟ ସ୍ୱଛତା ଆଉ ସଭ୍ୟତାର ଗୋଟିଏ ଅନ୍ୟତମ ଅଙ୍ଗ ଭାବେରେ ପରିପ୍ରକାଶ ହୋଇପାରିଚି ଓଡ଼ିଶାବାସୀଙ୍କ ହୃଦୟରେ ତ ମୋ ମତରେ ଲାଗେ ଆମେ ସମସ୍ତେ ଓଡ଼ିଆବାସୀ ଏହି ଜିନିଷକୁ ପ୍ରକୃତରେ ବୁଝିବା କଥା କି ଏହିସବୁ ଜିନିଷ ଆମ ଓଡ଼ିଶାର ଗର୍ବ ଆଉ ଗୌରବର ଏକ ପ୍ରକାଣ୍ଡ ଜଳନ୍ତ ଉଦାହରଣ ପରିପ୍ରକାଶ କରୁଛି ସଂ ପୂର୍ଣ୍ଣ ଜାତୀୟ ସ୍ତରରେ।
ଏକଦମ୍, ଏକଦମ୍। କିନ୍ତୁ କଣ କରିବା ସବୁଠୁ ମାନେ ଦୁଃଖର ବିଷୟ ହଉଛି ଏତେ ସବୁ ଗୌରବାନ୍ୱିତ ଜିନିଷରେ ସ୍ଥାନ ଆମ ଓଡିଶା ମଧ୍ୟରେ ଥାଇକି ମଧ୍ୟ ଆମର ଓଡିଶାର ଲୋକ ତାର ମାନେ ମୂଲ୍ୟ ବୁଝି ପାରୁନାହାନ୍ତି। ଏବଂ ମାନେ ସେଇ ଜିନିଷ ଗୁଡ଼ାକର କେମିତି କଣ ତାର ରକ୍ଷଣ ବେକ୍ଷଣ କରିବା ସେଇ ପ୍ରତି ଟିକେ ମାତେ ତିଳେ ମାତ୍ର ଉଦ୍ୟମୀ ନୁହନ୍ତି। କିନ୍ତୁ କଣ କରିବା ଲୋକମାନଙ୍କୁ ତ ଏହା ଗୋଟେ ନିହାତି ଭାବେ ଗୋଟେ ନିଜର ଗୋଟେ ନିଜ ମନରେ ଗୋଟେ ଆସିବା କଥା କିନ୍ତୁ ଯଦି ଓ କିଛିଟା ମନରେ ନ ଆସେ ତାହେଲେ ଆମକୁ ସେଇ ଦିଗରେ ସେଇ କ୍ଷେତ୍ରରେ କଣ କରିବାକୁ ପଡ଼େ ନା ଲୋକମାନଙ୍କୁ ସଚେତନ କରିବାକୁ। ପଡ଼ିବ, ବିଭିନ୍ନ ପ୍ରକାର ମାନେ ପ୍ଲାକାର୍ଡରେ ହଉ କିମ୍ବା ଯେମିତିକି ଆମେ ଲେଖା ଲେଖି କରିକି କିମ୍ବା ବିଭିନ୍ନ ପ୍ରକାର ଯୋଉ ଏବେ ଯୋଉ ନୀଳାଦ୍ରି ବିଚ୍ କଥା ମୁଁ କହିଲି ସମୁଦ୍ର କୂଳରେ। ଯୋଉ ଆମେ ଯୋଉ ଲେଖା ଲେଖି କିଛିଟା କରାହେଇଛି କିଛି ମାନେ ଦଶଟାରୁ ଗୋଟ୍ ଜଣେ ଲୋକ ବି ହୁଅନ୍ତୁ ପଛେ ବୁଝିକି ଯାଉଛନ୍ତି, ଧୀରେ ଧୀରେ ପରିବର୍ତ୍ତନଟା ଘଟିବ ବୋଲି ମୁଁ ଆଶା କରୁଛି। ସେଇଭଳି ଭାବେ ମୁଁ ବହୁତ ସ୍ଥାନରେ ଦେଖିଛି ଆମର ଯୋଉ ସରକାରୀ ଅନୁଷ୍ଠାନ ଗୁଡାକରେ ସବୁ ଏବେ ମାନେ ସୁଇଚ୍ ବୋର୍ଡ ପାଖରେ ସବୁ ମାନେ କାଗଜରେ ଲେଖା ହେଇକି ମାନେ ଅଠା ଦେଇକି ରଖା ହେଇଛି। ଯେ ଏନର୍ଜିକୁୁ ବଞ୍ଚାନ୍ତୁ, ବିଦ୍ୟୁତ ସଞ୍ଚୟ କରନ୍ତୁ। ଆଉ ଯେ ଯୋଉ ସମୟରେ କିଛି ଦରକାର ନଥିବ ଆପଣ ସେଇ ସମୟରେ ବିଦ୍ୟୁତକୁ ଅପଚୟ ମଧ୍ୟ କରନ୍ତୁ ନାହିଁ, କିନ୍ତୁ ମୁଁ କିଛିଟା ଜାଗାରେ ଦେଖୁଛି ଲୋକମାନେ ଉଠୁଛନ୍ତି ତାଙ୍କ ତାଙ୍କେ ଜଣେ ବସିଥିବେ ସେଇ ଗୋଟେ ଜାଗାରେ ଉଠିକି ବି ପଳଉଛନ୍ତି ଫ୍ୟନ୍ ଟା ଲାଗି ଥାଉଛି ସେମିତି ହିଁ ଉଠିକି ପଳଉଛନ୍ତି, ଆଉ କିଛି ରାଗାରେ ଦେଖୁଛି ଯେ ହଁ ଲୋକମାନେ ଟିକେ ଟିକେ ସଚେତନ ହେଲେଣି। ଓ ଏଇଭଳି ଭାବେ। ଆମେ ତ ସମସ୍ତେଙ୍କି ଆଉ ଗୋଟେ ଥରରେ ପରିବର୍ତ୍ତନ କରିପାରିବାନି। କିନ୍ତୁ ଆମେ ସତ, ସତ ଚେଷ୍ଟିତ ହେବା ଦରକାର ଆମେ ଯୋଉ ଯୁବପିଢି ଅଛେ ଯେ ଆମେ ନିଜେ ସଚେତନ ହେବା ସହିତ ଆଉ ଆଉ କିଛିଟା ଏଇଭଳିଆ ଗୋଷ୍ଠୀ କରିକି ଆଗକୁ ଅନ୍ୟ ଅନ୍ୟ ଦି ମାନେ ଯୋଉ ଯୋଉ ଜାଗାରେ ସଚେତନତାର ନିହାତି ଭାବେ ଆବଶ୍ୟକତା ରହିଛି ସେ ସେପଟେ ସଚେତନତା
ନିଶ୍ଚୟ ରୂପରେ ଯେତେବେଳେ ଆମେ ପ ଦେଖିବା ମଧ୍ୟ ମାନେ ଓଡ଼ିଶାର ଗର୍ବ ଗୌରବ ଏହି ସ୍ଥାନରେ ନିର୍ମି ନିର୍ହିତ ରହିଛି ତା ଛଡ଼ା ସେଠାରେ ବେଦରେ ମଧ୍ୟ ଲେଖାଯାଇଛି ଯେ ଅତିଥି ଦେବୋ ଭବ, ମାନେ ଯେ ତେବେଳେ ଆମେ ଜଣେ ଅତିଥିକୁ ଭଗବାନଙ୍କ ସହିତ ସମାନ କରୁଛେ ସମତୁଲ୍ୟ କରୁଛେ ତ ସେତେବେଳେ ଅତିଥିରେ ମଧ୍ୟ ସେତି କି ମାନେ ଦାୟିତ୍ଵ ରହିଛି ସିଏ ସିଏ ମାନେ ଅତିଥିର ଗୋଟେ ସେମିତି ମଧ୍ୟ ଦାୟିତ୍ଵ ରହିଛି। କି ସିଏ ମଧ୍ୟ ଯୋଉ ଜାଗାକୁ ବୁଲି ଆସୁଛି ସେ ଜାଗାକୁ ମଧ୍ୟ ସେ ନିଜର ଘର ତଥା ସେଇ ଜାଗାକୁ ମଧ୍ୟ ସେ ତୀର୍ଥ ସ୍ଥାନ ଭାବି ତାର ସ୍ଵଚ୍ଛ ତା ଆଉ ସଭ୍ୟତାକୁ ନିଖୁଣ ଭାବରେ ଯେମିତି ବଜାୟ ରଖିବ ତାହା ମଧ୍ୟ ସେଇ କ୍ଷେତ୍ରରେ ମଧ୍ୟ ପଦକ୍ଷେପ ନେବା ପ୍ରକୃତରେ ଦରକାର ରହିଛି। କିନ୍ତୁ ଆପଣଙ୍କ ସାଙ୍ଗରେ କଥା ହେଇକି ମତେ ବହୁତ ଖୁସି ଲାଗିଲା, ଆଶା କରୁଛି ଆପଣଙ୍କୁ ମତେ ଠିକ୍